ହ୍ୟାଲୋ
ଆଜ୍ଞା ସାର୍ ହ ନମସ୍କାର ସାର୍। ଆଜ୍ଞା ଭଲ ଅଛି। ଆପଣ କେମିତି ଅଛନ୍ତି? ଆଜ୍ଞା ତ ମାନେ ଖରା ହେଇଛି ଏପର୍ଯ୍ୟନ୍ତ ନା ଖରା ହେଇନି?
ନାଇଁ ଖରା ଆଜି ଟିକେ ଖରା କମ୍ ଅଛି ଆଜି ଟିକେ କାଉଁଳିଆ ପାଗ କରିଛି। ଯେମିତି ବର୍ଷାର ଆଗମନ ହେଲା ପରେ ଲାଗୁଛି କି ଆଜି ଲାଗୁଛି କି ଯେମିତି ଏ ଏ ମୌସୁମୀ ବାୟୁ ଜଲଦି ପଳେଇ ଆସିଲା ଭଳିଆ ଲାଗୁଛି ସକାଳୁ ସକାଳୁ ସେମିତି ଫିଲ୍ ହଉଛି। ବଟେ ଉ ଅନୁଭବ ହଉଛି କିନ୍ତୁ ବର୍ଷା ଆ ଅ ହବାର ସମ୍ଭାବନା ନାହିଁ କିନ୍ତୁ ଲାଗୁଛି ଯେମିତି ବର୍ଷା ହବ। ତ ସେମିତି ସକାଳୁ କଣ୍ଟିନ୍ୟୁ ରହିଛି। ତ ଯେମିତି ଲାଗୁଛି କି ଯେମିତି ମିଛ ଆଶା ଦେଇକି କା ମନରେ ଯେମିତି କିଛି ସ୍ୱପ୍ନ ଦେଖେଇ ଯେମିତି ଫେରଇ ନିଅନ୍ତି ଲୋକମାନେ। ତ ସେମିତି ସେଇ ଟାଇପର ଲାଗୁଛି ଯେମିତି ବର୍ଷା ଆମର ଯେହେତୁ ଆବଶ୍ୟକତା ଅଛି ପୁଣି ଟିକେ ମାନେ ବର୍ଷାର ସେଥିପାଇଁ ବର୍ଷା ଯେମିତି ସତେ ଆମ ସହିତ ଖେଳୁଛି।
ଆପଣ ଆପଣ କବିତା ଆକାରରେ କହୁଛନ୍ତି ଶୁଣିବାକୁ ଭଲ ଲାଗୁଛି।
ହଁ ହଁ। ସେଇ ଟାଇପର ମୁଁ ମତେ ସେଇଟା ଫିଲ୍ ହଉଥିଲା ମୁଁ ସେଥିପାଇଁ ଆପଣଙ୍କ ସହିତ ସେୟାର କରୁଛି। କି ଇ ହଁ ମୁଁ କବିତା ଓଡ଼ିଆ, ଇଂରାଜୀ, ହିନ୍ଦୀ ସବୁଥିରେ କବିତା ଲେଖେ। ହୁଁ।
ମୁଁ ଶୁଣିପାରିବି ଆପଣଙ୍କର ଗୋଟେ କବିତା?
ହଁ କବିତା ମୁଁ ଆପଣଙ୍କୁ ଆଜ୍ଞା। ମୁଁ ଶୁଣଉଛି ଆପଣଙ୍କ ଆଉ ଅନ୍ୟ ବିଷୟରେ କୁହନ୍ତୁ ଯେମିତି କବିତା ମୋର ଏ ଜଷ୍ଟ ଗୋଟେ ମିଣ୍ଟି ଦିଅନ୍ତୁ ଯେମିତି ମୁଁ ରେଡି ହେଇଯାଉଛି। କରିବି ଆଉ ସେଇ ସମୟରେ ଆପଣ କଣ୍ଟିନ୍ୟୁ ରଖିଥାନ୍ତୁ।
ସେଇୟା ଲାଗିଲା ଯେ ଆପଣ କବିତା ଲେଖୁଥିବେ ବୋଲି ତ ସେଥିପାଇଁ ପଚାରିଲି। ହ ମତେ ବି ଏମତି ମାନେ ମାନେ ଆପଣ କେତେ ବ ମାନେ କେବେଠୁ ଲେଖୁଛନ୍ତି କବିତା?
ମୁଁ ପିଲା ଦିନରୁ ସ୍କୁଲ ବେଳେବେଳେ ଛୋଟ ଛୋଟ କବିତା କମ୍ପିଟିସନରେ ଭାଗ ନିଏ। ଆଉ ବାକି ମୁଁ ଯେତେବେଳେ ଗ୍ରାଜୁଏସନ ମୋର କଂପ୍ଲିଟ୍ ହେଲା ଯେତେବେଳେ ଜବ୍ କଲି। ତାପରେ ମୁଁ ଇଂଲିଶ ଅନର୍ସରେ ଯେତେବେଳେ ମୋର ଏମ୍ ଏ କଂପ୍ଲିଟ୍ ହେଇଗଲା। ତାପରେ ଟିକେ ଇଂଲିଶ ପ୍ରତି ମୋର ରୁଚି ବଢ଼ିଲା ତେଣୁ କରି ମୁଁ ଇଂଲିଶରେ ପୋଏମ ବଗେରା ବି ଲେଖେ।
ଆପଣ ଓଡ଼ିଆ ଆଉ ଇଂଲିଶରେ ରଖନ୍ତି?
ହଁ ଓଡ଼ିଆ, ଇଂଲିଶ, ହିନ୍ଦୀରେ ବି ଲେଖେ ମୁଁ କବିତା। ହୁଁ। ଆଉ ଭଲ ଲାଗେ ସେଥିପାଇଁ ଯେତେବେଳେ ବି ଏକାଟିଆ ଯେତେବେଳେ ବସେ ସେ ଯେତେବେଳେ ଫାଙ୍କା ସମୟ ଲାଗେ ମତେ ଭଲ ଲାଗେ ତ ସେଥିପାଇଁ
ମାନେ ଏବେ ଏମିତି ମାନେ ମ ବର୍ଷେ ନୁହେଁ ତ ଦେଢ ବର୍ଷ ହେଲା ମୁଁ ବି ଏବେ କବିତା ଲେ ଖିବା ଆରମ୍ଭ କରିଛି ମତେ ମାନେ ଯେମିତି ଖାଲିରେ ବସିଥିଲେ ଗୀତ ଶୁଣୁଥିଲେ ଏମତି ମାନେ ମାଇ ଫ୍ରେସ୍ କରିବାକୁ ମୁଁ ଏମତି କବିତା ଲେଖେ ମତେ ଭଲ ଲାଗେ।
ଭଲ ଲାଗେ ହଁ କାହିଁକି ନା ଆଉ ଗୋଟେ କଥା ମୁଁ ଯଦି କବିତାର ଯଦି କବିତା ଉପରେ ଡିସକସନ କରିବା ମୁଁ ଭଲ କଥାଟେ କହିବି ଆପଣଙ୍କୁ ଯୋଉଟା ଆପଣ ଫିଲ୍ କରିଥିବେ କେବେ। କେବେ ବି ଜୀବନରେ କୌଣସି ଜାଗାରେ ଯଦି ଆପଣଙ୍କର ଆଶା ଅଛି ସେ ଜାଗାରେ ନିରାଶା ଅଛି। କିନ୍ତୁ କବିତା ଗୋଟେ ଏମିତି ଜିନିଷ ଯୋଉଥିରେ କି ଆପଣ ଆଶା ହିଁ ଦ୍ୱିଗଣିତ ହେଇକି ଆପଣଙ୍କୁ ଖୁସି ଦେଇଥାଏ।
ହଁ ମୁଁ ବି ମାନେ ଯେତେବେଳେ ମାନେ କ ମାନେ କଣ ମନର ଭାବନାଟାକୁ ଯେତେବେଳେ କଥାରୁ ପ୍ରକାଶ କରିପାରେନି ମୁଁ ସେଇଟାକୁ କବିତା ରେ ଲେଖିକି ମାନେ ଏମତି
ବାସ୍ ବାସ୍ ସେଇ ଜିନିଷ ଟା ଗୋଟେ କୁହନ୍ତି ଗୋଟେ ଦୋନ୍ ଗୋ ଗୋଟେ ଦୁନିଆକୁ ଯଦି ଗୋଟେ ସୁନ୍ଦର ଦୃଷ୍ଟିରେ କେବଳ କବିଟିଏ ଦେଖିପାରେ।
ଆଜ୍ଞା।
ଆଉ ଏ ଦୁନିଆକୁ ସମସ୍ତେ କୋଉ କୋଉ ନଜରରେ ଦେଖନ୍ତି ସେଇଟା ନିଜ ନିଜ ଅ ଶିକ୍ଷାଗତ ଯୋଗ୍ୟତାରେ ହିଁ ଦେଖ ଖିପାରନ୍ତି। କିନ୍ତୁ ଗୋଟେ କବି ଟିଏ ତାକୁ ଶହେଟି ଦୃଷ୍ଟିକୋଣରୁ ଦେଖିପାରେ। ଗୋଟେ ସୌନ୍ଦର୍ଯ୍ୟର ଶହେଟି ଦୃଷ୍ଟିକୋଣରୁ ପରିକଳ୍ପନା କରିପାରେ। ତା ମନରେ ଥିବା ଭାବନା ତାକୁ ସେ ସବୁ ଜିନିଷକୁ ଦେଖିବାର ଅ ଉ ଦକ୍ଷତା ତାକୁ ଦେଇ ଥାଏ। ହୁଁ। ଆଉ କଣ ହିନ୍ଦୀରେ ଓଡ଼ିଆ କୋଉଥିରେ ଓଡିଆରେ ଲେଖନ୍ତି କବିତା ଆପଣ?
ମୁଁ କେବଳ ମାନେ ମୁଁ ଈଂ ହିନ୍ଦୀରେ ଲେଖିବା ପାଇଁ ଟ୍ରାଏ କରିଛି। ହେଲେ ମୋର ହିନ୍ଦୀ ବି ମୁଁ ଏତେ ଭଲ ଲେଖ ଖିପାରିନି ତ ମୁଁ ଆଉ ଭାବିଲିନି ଯେ ହିନ୍ଦୀରେ ଲେଖିବି ବୋଲି ତ ମୁଁ ଓଡିଆରେ ହିଁ ଲେଖେ।
ମତେ କଣ ଗୋଟେ ମତେ ଟିକେ ପଜିଟିଭ ଗୋଟେ ଜିନିଷ କଣ ମିଳିଯାଏ। କି ଉଁ ଖୁସି ଲାଗେ କଣ କି ମୁଁ ଟିକେ ଯେହେତୁ ଭାରତ ସ୍ତରରେ ମୁଁ କାର୍ଯ୍ୟରତ ଅଛି। ତ ମତେ ଟିକେ ସବୁ ରାଜ୍ୟର ପିଲାମାନେ ମିଳିଯାଆନ୍ତି ଆଉ ହିନ୍ଦୀ ପିଲା ଟିକେ ମତେ ହେଲ୍ପ କରିଦିଅନ୍ତି।
ଆଚ୍ଛା ଆଚ୍ଛା।
ତ ମୁଁ ଯେତେବେଳେ ଜିନିଷ ଟାକୁ ଷ୍ଟାର୍ଟ କରିଦିଏ କବିତା ମୁଁ ତାଙ୍କ ଦ୍ଵାରା ଟିକେ ରେକ୍ଟିଫିକେସନ କରିଦିଏ। ତ ସେଥିପାଇଁ ମତେ ହିନ୍ଦୀ ଲେଖିବାରେ ଟିକେ ସୁବିଧା ହୁଏ। କାହିଁକି ନା ଆମେ ଓଡିଆ ପିଲା ହିନ୍ଦୀ ତ ଭଲ ହୁଏ। ମୋର ମୋ ସାଂସକ୍ରିଟ ଅନର୍ସ ଥିଲା ଏଁ ସରି ମୋର ଏଁ କେମିଷ୍ଟ୍ରି ଅନର୍ସ ଥିଲା ବି ଏସ୍ ସିରେ ବଟ୍ ମୁଁ ସାଂସକ୍ରିଟ ପଢୁଥିଲି ଯେହେତୁ ଦଶମ ଶ୍ରେଣୀରେ ତ ହିନ୍ଦୀ ବି ମୋର ହୁଏ କିନ୍ତ ମୁଁ ସାଂସକ୍ରିଟ ନେଇଥିଲି। ବଟ ଫିର୍ ବି ଆମେ ଟିକେ କଣ କରନ୍ତି ଓଡିଆ ପିଲା ଟିକେ ଲେଖ ଲେଖିବାରେ ଟିକେ ଦୁର୍ବଳ ହେଇଯାଆନ୍ତି। ତ ସେଇଟା ସାହାଯ୍ୟ ଟା ମତେ ଏଇଠୁ ମିଳିଯାଏ।
ତ ଆପଣଙ୍କୁ ମାନେ ଏମ୍ ତି କେବେ ଘରେ ମାନେ ମାନେ କେବଳ ଲେଖନ୍ତି ନା ଲେଖିକି ଏମିତି ସୋସିଆଲ ମିଡିଆରେ ପୋଷ୍ଟ
ସୋସିଆଲ ମିଡିଆରେ ମୁଁ ଗୋଟେ ଦିଟା କବିତା ଖାଲି ଜଷ୍ଟ ପୋଷ୍ଟ କରିଛି ବେଶୀ ଟିକେ ଆମକୁ ଟିକେ ରେସ୍ ଷ୍ଟ୍ରିକସନ ରଖାଯାଏ ଯବରେ କି ଆକ୍ଟିଭ ନ ରହିବା ତେଣୁ କରି ମୁଁ ଟିକେ ବେଶୀ ଛାଡେନି ତ କିଛି ଦିନ ପରେ ମୁଁ ଚାକିରିରୁ ବିରତ ନେଲା ପରେ ମୁଁ ମୁଁ ସେ ସବୁ ଜିନିଷକୁ ଆଣିବି ଲୋକମାନଙ୍କ ସାମ୍ନାକୁ ହଁ।
ତ ଆପଣ ମାନେ ସାଏରି ଲେଖିବାକୁ ମାନେ ଆପଣ ତ ଫୋନ ୟୁଜ କ ମାନେ ସୋସିଆଲ୍ ମିଡ଼ିଆରେ ଏମିତି ଲେଖିକି ପୋଷ୍ଟ କରୁନାହାନ୍ତି? ଆପଣ କେବେ ଦେଖିଛନ୍ତି ଯେ ସୋସିଆଲ୍ ମିଡ଼ିଆରେ କୌଣସି ଆପ୍ ରେ ଆଉ ଏମିତି ସାଇରୀକୁୁ ସୁନ୍ଦର କରିକି ଲେଖି ହୁଏ ବୋଲି?
ଉୁଁ ହଁ ମୁଁ କେବେ ଦେଖିଛି ବହୁତ ସାରା ବଟ୍ ମୁଁ କେବେ ସେୟାର କରିପାରେ ନା କାହିଁକି କିଛିଟା ରେଷ୍ଟ୍ରିକସନ ରହିଛି। ମୁଁ ଯୋଉଟା ଆପଣଙ୍କୁ କିହିବି ପରେ କାହିଁକିନା ପ୍ଲାଟଫର୍ମରେ ତ କହିପାରିବାନି। ହୁଁ ଆଉ ଗୋଟେ କବିତା ମୁଁ ଲେଖିଥିଲି ମୁ ଆପଣଙ୍କୁ ଶୁଣଉଛି
ଆଜ୍ଞା କୁହନ୍ତୁ।
ମୁଁ ବହୁତ ସାରା ଲେଖିଛି ମା ଉପରେ ଲେଖିଛି ଭାଉଜ ଉପରେ ଲେଖିଛି। ଆଉ ଆମର ଯେହେତୁ ଜଏଣ୍ଟ ପରିବାର ତ ଭାଉଜ ବି ଆମକୁ ମା ଭଳି ସ୍ନେହ ଶ୍ରଦ୍ଧା ଦିଅନ୍ତି। ତାଙ୍କ ଉପରେ ଗୋଟେ ଲେଖିଛି ଆଉ ଗୋଟେ ଅତୁଟ ସମ୍ପର୍କ ଲେଖିଛି।
ଆଜ୍ଞା।
ଗୋଟେ ହୋଉଛି କି ଯଦି ଜୀବନରେ ଚଲା ପଥରେ ଯଦି ଆପଣଙ୍କର ସହିତ କାହା ସହିତ ଗୋଟେ ଏଇଟା ଗୋଟେ ଭାବନା କେବଳ ନିଜ ଜୀବନ ଉପରେ ଏଇଟା ସତ୍ୟତା ନୁହେଁ। କିନ୍ତୁ ଗୋଟେ ଜଷ୍ଟ ଛୋଟ କଥାଟେ କି ପ୍ରେମ ତ ହେଇନି କୋଉଠି। ବଟ୍ ସେମିତି ଭାବନା ଗୋଟେ ମଣିଷ କବି ମନରେ ଆସିପାରେ ପରିକଳ୍ପନା କରିପାରେ ତ ସେଇ ଟାକୁ ନେଇକି ଗୋଟେ ଅତୁଟ ସମ୍ପର୍କ ବୋଲି ଗୋଟେ ଜିନିଷ ମୁଁ ଲେଖିଥିଲି। ତ ସେଇଟା ମୁଁ ଶୁଣଉଛି।
କୁହନ୍ତୁ।
ଉଛୁଳା ନଦୀର ଜହ୍ନ ପରି ଚମକୁଥିବା ତରୁଣୀଟିଏ ତୁ। ଦୁର୍ଲଭ ସମ୍ପର୍କ ତୋ ସାଥେ ମୋର ଭାବୁଥାଏ ସଦା ମୁଁ। ନଥାଏ ତୁଳନା ଜହ୍ନ ଆଉ କଇଁର ହେଲେ ପ୍ରେମର ପ୍ରତୀକ ଦୁହେଁ, ଜାଣେ ଏ ସାରା ସଂସାର। ନିଷ୍ପାପ ଓ ପବିତ୍ର ବନ୍ଧନ ମୋ ସାଥେ ତୋର ଜାଣିବ ଏ ଦୁନିଆ ଦିନେ ଆଉ ରହିବ ଅମର।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
ମୋ ମନ ଜିତିଥିବା ପରୀ ଟିଏ ତୁ। ମୋ ନିରବତା ପଛେ ଛୁପା ଅକୁହା କଥା କୁ ଚିହ୍ନି ପାରୁ ତୁ। । ମୋ ବିଚଳିତ ମନର ଏକାନ୍ତ ଆଶ୍ରୟ ତୁ କଠୋର ଗ୍ରୀଷ୍ମ ରେ ତୁ ମୋର ବର୍ଷା ଋତୁ। ଚାଲିଗଲେ ଦୂରେ ଦିବା ରାତି ତୁ ଦିଶୁ ମୋ ମାନସ ପଟରେ। ଲାଗୁ ଏକା ତୁ ମୋର ନିଜଠୁ ନିଜର ପ୍ରିୟତମା ତୁ ମୋ ଚଲା ପଥରେ। ଭାବନା ରାଇଯେ ବୁଡ଼ିଗଲେ କେବେ ଲାଗେ ପରିଚିତା ନାୟିକା ତୁ ମୋର। ବିତିଯିବ ଯୁଗ ମାସ ଆଉ ବରଷ ଥିବି ମୁଁ ଏକା ତୋର ଆଉ ଏ ଅତୁଟ ସମ୍ପର୍କ ଆମର।
ୱାଓ, ଆପଣ ବହୁତ ଭଲ ଲେଖୁଛନ୍ତି ବହୁତ ଭଲ ଲାଗିଲା ଶୁଣିକି।
ଧନ୍ୟବାଦ ମ୍ୟାଡ଼ମ୍। ଆଉ ଏମିତି ଲେଖେ ଯେତେବେଳେ ଫାଙ୍କା ସମୟ ମିଳେ ମତେ କାହିଁକିନା ପଢ଼ାପଢି ବି କରିବାକୁ ପଡ଼େ। ତ ସବୁ ଜିନିଷ ଦେଖିକି ଯେତେବି ସମୟ ମିଳେ ସେଥିରେ ମତେ ଲେଖିବାକୁ ବହୁତ ଖୁସି ଲାଗେ କାହିଁକିନା ଜୀବନରେ ଯେତେ ବି ଜିନିଷ ଖେଳ ଅ ଖେଳ ଅଛି କ୍ରୀଡ଼ା କରିବେ ଯାହା କରିବେ ଆ ଆପଣ ନିଜକୁ ଯଦି ଏକାନ୍ତରେ ନିଜକୁ ସମୟ ଦେବେ, ତାହେଲେ ଆପଣଙ୍କୁ ବହୁତ ସନ୍ତୋଷ ମିଳେ।
ଆଜ୍ଞା। ମୁଁ ବି ଯେତେବେଳେ ମାନେ ଏକା ବସିଥାଏ ସେତେବେଳେ ଗୀତ ଶୁଣୁଥାଏ ସେତେବେଳେ ହିଁ ମାନେ ମାଇଣ୍ଡ କୁ ଏମିତି କବିତା ଗୁଡ଼ାକ ଆସେ। ତ ସେଇଗୁଡ଼ାକୁ ମୁଁ ଲେଖିଦିଏ। ତ ମତେ ଭଲ ଲାଗେନି ଫାଷ୍ଟ ଫାଷ୍ଟ ମୁଁ ମାନେ କଣ କରୁଥିଲି ମୋ ସା ଦିଦି ଗୋଟେ ଲେଖୁଥିଲା ସାଏରି। ତାପରେ ଆଉ ମୋର ଗୋଟେ ସାଙ୍ଗ ବି କବିତା ଲେଖେ। ତ ମୁଁ ଆଗରୁ ବାସ ଖାଲି ପଢୁଥିଲି। ତାପରେ ଏମତି ହଠାତ୍ ଦିନେ ମାଇଣ୍ଡ କୁ ଆସିଲା ଏମିତି ଲେଖିବାକୁ ଇଚ୍ଛା ହେଲା ମୁଁ ବାସ୍ ଏମତି ଛୋଟ ଛୋଟ ଲେଖୁଥିଲି ଫାଷ୍ଟ। ତାପରେ ମତେ ଭଲ ଲାଗିଲା ନିଜେ ଲେଖିବାକୁ। ତାପରେ ମୁଁ ବି ମାନେ ଏମତି କବିତା ଲେଖିବାକୁ ଭଲ ପାଇଲି। ତାପରେ ମ ମତେ ବି କବିତା ଲେଖିବାକୁ ଇଚ୍ଛା ହେଲା। ତାପରେ ମତେ ବି ଏବେ ମାନେ କବିତା ଲେଖିବାକୁ ଭଲ ଲାଗୁଚି। ଯେନ୍ତି ସବୁବେଳେ ତ ଲେଖେନି କିନ୍ତୁ ଯେତେବେଳେ ଖାଲି ବସିଥାଏ, ଗୀତ ଶୁଣୁଥାଏ, କିଛି ମନକୁ ଭାବନା ଆସେ ତ ସେଇ ସମୟରେ ମୁଁ କବିତା ଲେଖେ। ମତେ ବି କବିତା ଶୁଣିବାକୁ ଲେଖିବାକୁ ବହୁତ ଭଲ ଲାଗେ। ଆଉ ଆପଣ ବି ବହୁତ ଭଲ ଲେଖିଛନ୍ତି।
ହେ ହେ। ଥାଙ୍କୟୁ ଧନ୍ୟବାଦ ମ୍ୟାଡ଼ମ୍। ଆଉ ଯେତେବେଳେ ଫାଙ୍କା ସମୟ ହୁଏ କି ଏଇ ସବୁ ଗୋଟେ ଜିନିଷ ମୁଁ ଜୀବନରେ ଅନୁଭବ କରିଚି ମୋ ନିଜ ଅଭିଜ୍ଞତା ରୁ ମୁଁ ଆପଣଙ୍କୁ ସେୟାର କରୁଚି। କି ଜୀବନରେ ଆମେ କଣ କରନ୍ତି ଏ ଦୁନିଆ ଏମିତି ଭଗବାନ ଗଢି ଦେଇଛନ୍ତି କି ଆମେ ଯୋଉ ଜାଗାରେ ଆଶା ରଖିଥାନ୍ତି ସେଇ ଜାଗାରୁ ଆମକୁ ଦୁଃଖ ହିଁ ମିଳିଥାଏ।
ଆଜ୍ଞା।
ଆଉ ସେଇଟା ହଉଚି ନିରାଟ ସତ୍ୟ। ସେଟାକୁ କିଛି ଲୋକ ମାନନ୍ତି କିଛି ଲୋକ ମାନନ୍ତିନି। ଜୀବନରେ ଯୋଉ ଜାଗାରୁ ଆମେ ଆଶା ରଖିବା ସେଇ ଜାଗାରୁ ଆମକୁ ଦୁଃଖ ମିଳିବାଟା ସୁନିଶ୍ଚିତ। କିନ୍ତୁ ଏମିତି କିଛି ଜାଗା ଅଛି ଯୋଉ ଜାଗାରେ ଆପଣ ଚିତ୍ର ହେଇଗଲା ଆଉ କଳାକାରି ହେଇଗଲା ଆପଣଙ୍କର କବିତା ଲେଖା ହେଇଗଲା ଏସବୁ ଜୀବନରେ ଆପଣଙ୍କୁ ସୁଖ ହିଁ ସୁଖ ଦେଇଥାନ୍ତି, ପ୍ରତିିବଦଳରେ ଆପଣଙ୍କୁ ସ୍ନେହ ଶ୍ରଦ୍ଧା ହିଁ ମିଳି ଥାଏ ଯେତେବେଳେ ଗୋଟେ କବିଟିଏ କବିତା ଲେଖି ସାରିବା ପରେ, ଗୋଟେ କବିତା ସହିତ କଥାବାର୍ତ୍ତା କରନ୍ତ ନ୍ତିକି ଆଗରୁ କୁହନ୍ତି କି ଲୋକମାନେ କବି ମାନେ କବିତା ସହିତ କଥାବାର୍ତ୍ତା କରନ୍ତି, ପ୍ରକୃତି ସହିତ କଥାବାର୍ତ୍ତା କରନ୍ତି। ତ ସେଇଟା ବେଳେ ବେଳେ କବିତା ଲେଖିଲେ ନିଜକୁ ଲାଗେ କି ଏମିତି ବିସ୍ମୟ କଥାଟା, କେ ବେଳେ ବେଳେ ସତ ବୋଲି ଲାଗେ। କି ସାମ୍ନାରେ ବସିଥିବା, ଏକାନ୍ତରେ ବସିଥିବା। ଅ କିଛି ଏମାନେ ଚଢେଇମାନେ କିଛି ମାନେ ଉ -ଉଡି ଯାଉଥିବା, ଆକାଶରେ ମାନେ ଭସା ବାଦଲ ସହିତ ମେଘ ମାନେ ତମ ସହିତ କଥା ହଉଚନ୍ତି ଯେମିତି, ତ ସେମିତି ଲାଗେ।
ବାକି ଆପଣଙ୍କ ଅଭିଜ୍ଞତା କାହିଁକିନା, ମୁଁ ବେଳେ ବେଳେ କୋଉଠି ମୁଁ ସେୟାର କରେନା। ଆପଣ କେମିତି ଜାଣି ପାରିଲେ ମୋ କଥାରୁ, ସେଥିପାଇଁ କହିଦେଲି। ମୁଁ ନହେଲେ ମୁଁ କୋଉଠି ସେୟାର କରେ ନା, କାହିଁକି ନା କାହିଁକି ନା କାହିଁକି ନା ଏଇସବୁ କଥା ସେୟାର କରିବନି କାହିଁକି ନା ଗୋଟେ କଥା ଜୀବନରେ ମନେ ରଖିଥିବେ, ଶୁଣିବା ପାଇଁ ବି ସେମିତି ଉପଯୁକ୍ତ ଲୋକଟେ ଦର କାରେ ଜୀବନରେ ଯଦି ଆପଣ ଯଦି ସାମ୍ନା ବାଲା ଯଦି ଆପଣ କବିତା କୋଉଠି ଲେଖୁଥିବେ, କିଛି ଲୋକଙ୍କୁ ପସନ୍ଦ ଆସେ ନା। ସେମାନେ କିଛି ହସି ଦେବେ କଣ କରିବେ, ସେଥିପାଇଁ ବହୁତ ଜାଗାରେ ଯିଏ ସାମ୍ନା ବାଲା ମତେ ଚିହ୍ନି ପାରେନା ଆରେ ତୁ କିଛି ଲେଖା ଲେଖି କରୁ କିି, ତ ଯେମିତି କାହିଁ ଲାଗୁଛି ତ ମୁଁ ସେ ଜାଗାରେ ମୁଁ ତାଙ୍କୁ କୁହେ କି ହଁ, କାହିଁକିନା ମତେ ଲାଗେ କି ତାଙ୍କ ପାଖରେ ସେ ଯୋଗ୍ୟତା ଅଛି, ସେ ଯେ ମୋ କଳାକୁ ଚିହ୍ନି ପାରିଲେ। ସେଥିପାଇଁ ମୁଁ କୁହେ ଆଉ ଛୁପାଏନା, ସେଥିପାଇଁ ଯେହେତୁ ଆପଣ ଧରିଦେଲେ। ମୁଁ ଆପଣଙ୍କ ପାଖରେ ଆଉ ଛୁପେଇକି ରଖି ପାରିଲିନି।
ଆଜ୍ଞା ଆଜ୍ଞା।
ହଉ ମ୍ୟାଡ଼ାମ କଥା ହେଇ ଭଲ ଲାଗିଲା, ନେଷ୍ଟ କଲ୍ ରେ କଥା ନମସ୍କାର୍ ମ୍ୟାଡମ୍।
ଥ୍ୟାଙ୍କ ୟୁ।